କୁହ, କଣ ସବୁ ଖବର ଆପଣଙ୍କର? ଖାଉଥିଲି ମୁଢି ମିକ୍ସଚର।
ମୁଢି ମିକ୍ସଚର? ଏଇ ପାଗରେ ମୁଢି ମିକ୍ସଚର ରେ ମସ୍ତ ଲାଗିବ, ମୁଁ ଖାଇନି ଖାଇବି ଏବେ।
ଆମ ମୋ ମୁଢ଼ି ମିକ୍ସଚର ଟା, ମୁଁ କେମିତି କରେ ଶୁଣିବୁ। ମୁଢି ଟା କଣ କରେ କହନି, ଆମର ମେନ୍ ରେ ରେସିପି ହେଲା ମୁଢି ମିକ୍ସଚର ର ଖଟା ତେଲ, ଆଚାରରେ ଯୋଉ ତେଲ ଥାଏ ସେ ଆଚାର ତେଲ ଟା।
ଆଚାର, ଶୁଣୁ ମୁଢି ସହିତ ସେ ଆଚାରରେ ତେଲ ଟା ସୋରିଷ ତେଲ ଯଉ ପକାନ୍ତି, ସୋରିଷ ତେଲ ପକେଇବୁନୁ ସେଇ ଜାଗାରେ ସେ ଇଏ ତେଲ ଟା ପକେଇବୁ, ଆଚାର ତେଲଟା ତା ସହିତ ପିଆଜ କୁଚୁ କୁଚୁ କୁଚୁ କରି କାଟିଦବୁ, ତା ସହିତ ଟିକେ ମିକ୍ସଚର ମିକ୍ସଚର ଟିକେ ପକେଇଦବୁ ରାଗ ମିକଚର ଆଉ ଟିକେ ବାଦାମ ବାଦାମ ହଁ, ବାଦାମ ଯୋଉ ନୁହେଁ ନା ବାଦାମ ପୁରା ଫାଳ ଫାଳ କରିକି ପକେଇଦବୁ। ସେ ଯୋଉ ଟେଷ୍ଟ ମାନେ ମସ୍ତ‌୍ ଲାଗେ। ଉଁ ବଢିଆ ଲାଗିବ ପା, ମାନେ ହୁଁ ତତେ ମନ ଅଛି ନା, ଆମେ ଯେତେବେଳେ ସ୍କୁଲ ଯାଉଥିଲେ ପାଖରେ ସବୁ ବ୍ୟାଞ୍ଚ ରେ ବସନ୍ତି
ହୁଁ। ମାନେ କଣ କଣ ଖଟା, ପା ହଁ ଆଉ ଏଇ ଯଉ ଟ ପାଞ୍ଚ ଟଙ୍କା ନେଇକି ଯାଇଥିବୁ ଟଙ୍କା କିଆ ପାଞ୍ଚଟା ଖଟା ଆଣିକି, ଚୁ
ହଁ ହଁ କୋଳି ଖଟା ଇଏ ଖଟା କେତେ ଆଣନ୍ତି, ସେଇ ଦିନ ମୁଁ ଯେତେ କେତେ ଖୋଜେ କିନ୍ତୁ ପାଏନା। ବଢିଆ ଲାଗେ ସେ ଦିନ ସବୁ, ହଁ। ହଁ ଆଉ ତମେ ଯୋଉ ମୁଁ କହୁଥିଲ, ଶୁଣୁ ଟିକେ ମୁଁ ତତେ ଫୋନ କରି ସେ ଯୋଉ ତମ ଘର ପାଖରେ ଯୋଉ ଟୋକା ଟା କଣ କେସ ହେଇ ନଥିଲା ନା ଗୋଟେ? ତା କଥା ଟା କଣ ହେଲା, ନା ଲୋ ସେ କଣ କୁଆଡେ ପଳେଇଥିଲା ନେଇକି କାହାକୁ।
ହଁ ବା ସେ ସେ ଝିଅ ଟାକୁ ବାହା ହେଇ ସାରିଲାଣି, ତାଙ୍କର ବାହାଘର ଫାହାଘର ହଁ। ବାହାଘର ଫାହାଘର ହେଇକି ଭଲରେ ଖୁସିରେ ଅଛନ୍ତି। ଆଙ୍କ ଘର ହଁ ଆଙ୍କ ରାଜି ତାଙ୍କ ରାଜି ସବୁ ପୁରା ରାଜି ତିରୁଧା ହେଇକି ଅଛନ୍ତି କିଛି ନାଇଁ, ପୁରା ବଢିଆସେ ଅଛ ଏମିତି କି ସେମିତି ମାନେ ଇଏ ନାହିଁ, ଭଲ ସବୁ ଭଲରେ ରହିବା ଦରକାର ଆମର।
ଆଉ ତ ଭଲ ସାଙ୍ଗ କିଏ ଗୋଟେ ପା କାଳେ ଗୋଟେ କଣ ଛୋଟ ଜାତି ନେଇକି ପଳେଇଥିଲା ନା କଣ?
କେ ଜାଣି କଣ ହେଇଛି ସବୁ, ସିଏ ଯିଏ ଯାହା କରୁଛନ୍ତି ଭାଇ କରନ୍ତୁ ଭଲରେ ରହିବା ଦରକାର, ବାସ୍। ଆଜି ଗୋଟେ ଆଜି ଗୋଟେ ମଜା କଥା ଶୁଣ, ଗୋଟେ ବସ ରେ ଏ ଗୋଟେ ଯୋଉ କଣ କହନି, ଗୋଟେ ଲୋକଟେ ଯାଉଥିଲା ହେଲା।
ହୁଁ।
ସିଏ ତାର କଣ କହନି, ମାନେ ଆସିକି ଚାପିକି ବସିଯାଇଛି ହେଲା, ତାକୁ କୁ ତାର କେହି ଜାଣିନାହାନ୍ତି ସେ ବସିଯାଇଛି ବୋଲି, ହଁ ବା ସେଠୁ ହଁ ତାର ଯେମିତି ଷ୍ଟପେଜ ହେଲା ଓଲଉଛି ପଳେଇବ ବାହାରିକି ଆଉ ପଇସା ପଇସା ନ ଦେଖିବାକୁ ତାକୁ ସେଠୁ ଧରିଛୁ ହଁ ବା କେମିତି? କିଭଳିଆ ଲୋକ ସବୁ ଆସୁଛନ୍ତି? ନା ନା ଖାଲି ଏମିତି ଦହିକି ଟିକେ ଚମକି କଲେ କଣ ଭାଇ ପଳଉଛ ଇଏ କରୁଛ। ଆଉ କଣ ଭାଇ ଏମିତି ତମେ ଜାଣିପାରିଲନି ବସରେ ବସୁ ପଇସା ଦବ ବୋଲି। ମା ଲୋ ମା ଜାଣି ଶୁଣି କି ବା ଜାଣି ଶୁଣିକି ଜାଣି ପୁଣି ଛଡା ଆଉ କିଛି ନୁଁହ କେ ଜାଣି କେମିତି କରନ୍ତି କେ ଜାଣି କେମିତି ଏଇ ଗୁଣ ସବୁ? ଛି ଛି ଛି ମା ଲୋ ମା ହଉ ଯୋଉ କଣ କହନି କହୁ ଏଥି ତତେ ଗୋଟେ ରହିଲା ନିମନ୍ତ୍ରଣ ରହିଲା ଆସିବୁ ଆମ ଘରକୁ ଗୋଟେ ଖାଇବାକୁ ହେଲା। କି ଖାଇବା କହନି ଯୋଉ ଆମେ ଭାବୁଛୁ ଗୋଟ ବି ଭେଜ ମୁଁ ପୁରା ଭେଜିଟେରିଆନ ହେଇ ଯାଇଛି ସାଧା ଶୁଷ୍କ ନିରାମିଷ ସେଇ ଖାଦ୍ୟ ମୋର ହବ ସବୁ।
ଆମ ଘର ପାଖରେ କଣ ହେଇଛି ଜାଣିଛୁ ନା? ଆମ ଘର ପାଖରେ ଜଣେ ଆମ ଘର କରନଥନ୍ତୁନା ତା ନା ମୁଁ ଯୋଉ ତତେ କହୁଥିନି। ହେଲା ଆମ ଘର କରିଥାନ୍ତୁ ସୂତା ପକେଇଥାନ୍ତୁ
ହଁ ସିଏ ସେକଥା ସବୁ ଛାଡେ ସିଏ ଯିଏ ଯାହା କରୁଛନ୍ତି ସବୁ କରନ୍ତୁ।
ହୁଁ ଶୁଣନୁ ସେ ପକେଇଦେଲା ଆମେ ପଡିନି ଏବେ ଆଉ ଟିକେ ଘୁଞ୍ଚିଗଲା ଆଉ।
ଓହୋ ନା ନା ଜଲଦି ଜଲଦି କରିଦିଅ। ହଁ ଏ ତମେ କଣ କରିବ ନା ଆଗ ଟା ପୁରା ବଢିଆ ଡିଜାଇନ ଫିଜାଇନ କରି କରିବ।
ହଁ ତମ ଆଗକୁ କଣ ଫେଷ୍ଟିଭାଲ ଭଲ ଆସେ ତମର ଗାଁରେ କଣ ଟେ ହୁଏ ନା କଣ? ସବୁ ଝିଅ ପିଲା ମିଶିକି କରନା ନା ତମର?
ତ ସବୁ ପର୍ବ ଆମ ଗାଁ ରେ କୁମାର ପୂର୍ଣ୍ଣିମା ଉଡେ ପୁରା ଆମର ଜାଣିଛୁ ନା।
ହଁ କେମିତି କଣ ହୁଏ ସେଇଟା ମତେ ବି ଜଣେ ମୋ ସାଙ୍ଗ ଟେ କହୁଥିଲା ହେଲେ ମୁଁ ଜାଣିନି ତା ବିଷୟରେ କିଛି। ଆମ ଗାଁରେ ତ କାଇଁ ହୁଏନା ସେଗୁଡା।
ପୁରା ଉଡେ ଆମର ପୁରା ଏଠି କୁମାର ପୂର୍ଣ୍ଣିମା ମାସେ ଆଗୁରୁ ଆମର କୁମାର ପୂର୍ଣ୍ଣିମା ସେଲିବ୍ରେସନ। ମାନେ ଫୁଲ ପକା ହୁଏ ଚଉଁରା ଚଉଁରା ଜାଣିଚୁ ନା ଚଉଁରା? ହୁଁ ସେ ଯୋଉ ଚଉଁରା ସେଠି ପୂଜା କରାଯାଏ ଆମର ପ୍ର ମାସେ ସେ ଆଗରୁ ସବୁ ଗାଁ ସାରା ଝିଅ ମାନ ସବୁ ମିଶିକି ଚଁ-ସମସ୍ତଙ୍କ ଚଉଁରାରେ ହୁଁ ସବୁ ମିଶିକି ପୁରା
ତମ ଗାଁ ରେ।
ସେମିତି ଆମର ଆକଚୁଲି ଟିକେ ହେଇଯାଇଚି ଟିକେ ମିସଅଣ୍ଡରଷ୍ଟାଣ୍ଡି ସେଥିପାଇଁ ଟିକେ ଆମର ଦି ଜଣ ମାନେ ଦିଟା ଗ୍ରୁପୁ ଗୋଷ୍ଟି ଦିଟା ହେଇଯାଇଚନ୍ତି। ଆମ ତାଙ୍କ ଗୋଷ୍ଟି କଥା ଦୂରେଇିକି ରଖ୍ ଖିଆ ହଁ ଆଉ ଆମ ଗୋଷ୍ଟିରେ ଅଛନ୍ତି ତଥାବି ଦଶ ବାର ଜଣ ଝିଅ ଆମେ ଅଛୁ ଆମେ କଣ କରୁନା ସା
ଦଶ ବାର ଜଣ ମାନେ ଅଛ ତାର ବହୁତ ବଡ କଥା କାରଣ ସମସ୍ତଙ୍କ ମାଇଣ୍ଡ ଏକା ନୁହେଁ ନା। ଆଜିକାଲି ଗୋଟେ ଘରେ ବି କାହାର ପଡୁନି ସମତେଙ୍କୁ ନେଇକି ଚଳିବୁ ବହୁତ୍ ଭଲ ସେ ଗୁଣ ଟା। ସେ ତମ ଗାଁ ସେଇଥିଆଇଁ ମତେ ବହୁତ୍ ଭଲ୍ ଲାଗେ ହଁ।
ହେଲା ସେଠୁ ସିଏ ସବୁ ତାର ଆମେ ଯାଉ ମିଶି ମାଶିକି ଯାଇଁକି ଫୁଲ ଫୁଲ ପ କୋଉ ଫୁଲ ଫୁଲ ପକେଇ ସାରିଲା ପରେ ତାପରେ ସବୁ ଗୀତ ବହି ବୋଲାଯାଏ ଦୁନିଆ ଗୀତ୍ ତ ଅଛି ସବୁ। ବହି ବୋଲା ଯାଏ ବହି ହୁଁ ତାପରେ ଡ୍ୟାନ୍ସ ଫ୍ୟାନ୍ସ ହେଇ ପୁରା ଉଡେ ଆଉ।
ହଁ ତତେ ଡାଲି ବରା ଭଲ୍ ଲାଗେନା?
ଡାଲିବରା ମୁଁ ମାନେ ଅତି ଫେବରେଟ୍ ଯୋଉ ରସୁଣ ଛେଚିକି ଯୋଉ
ଶୁଣୁନୁ ଡାଲିବରା ଦେଖ୍ ଡାଲି ଆଗେ ଭେଦେଇଦବୁ ଆମେ ଆମେ ଥରେ କରୁଥୁନୁ ହେଲା ଆମେ ଗୋଟେ ବିଜ୍ ଖୋଲିମୁ ବୋଲି ଭାବିଥିନୁ ଆମେ ଏଇ ଘର ପାଖେରେ ଆମେ ଦି ଜଣ ମିଶିକି କରି ଥିଲୁ ଗୋଟେ ଡାଲି ଆମେ ଭେଦେଇଦେଲୁ ଭେଦେଇ ସାରିଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲୁ। ବାଟନ୍ତିନା ଯୋଉ ଆମେ ଗ୍ରାଇଡିଙ୍ଗ୍ କରିଦେଲୁ ତା କିନ୍ତୁ ସେଦିନ ଏତେ ଭଲ୍ ଲାଗିଲାନି ଭଲ ଲାଗିଲାନି। ତାପରେ ଆମେ ତାପରେ ଆମେ ଟିକେ ଦର୍ଶିଜା କରିକି ଟିକେ ରଖିକି ଟାଇଟ ଟାଇଟ୍ ରଖିକି
ହୁଁ ହଁ ହଁ ହଁ। ହଁ ହଁ।
ଗୋଳେଇଦବୁ ଗୋଳେଇ ଦେଇକି ଛାଣିବୁ ସେ ଯୋଉ ମଜା ଲାଗ ଗିବ ଖାଇବୁ ଓହ୍ ତୁ ତା ସହିତ ଆହୁରି କଞ୍ଚାଲଙ୍କା ଦଳି
ଓଃ ତୁ କନା ଗୋଟେ ଜାଗାରେ ହେଲା ଆଉ କଞ୍ଚାଲଙ୍କା ଯୋଉ ଇଏ କରିକି ଗୋଟେ ମାନେ ଚଟନି କରିକି ଖାଇଚି କଞ୍ଚାଲଙ୍କା ଇଏ ସବୁ ଲେମ୍ବୁ ପକେଇକି ଟିକେ ପାଣି ଫାଣି ପକେଇକି ସେ ଯୋଉ ଖଟା ଖଟା ଓହୋ ହୋ ହୋ ମାଲୋମା ଯୋ କଣ କହିଲୁ ଗୋଟେ ଜାଗାରେ ଗୋଟେ ଛକରେ ସେ ତାଙ୍କର ସେ ଗୋଟେ ବୁଢା ଲୋକଟେ ସେ ପୁରା ରସୁଣ କଞ୍ଚାଲଙ୍କା ସବୁ ଛେଚିକି ଆଉ କଣ କହିଲୁ ଇଏ ପତ୍ର ଭୃସଙ୍ଗା ପତ୍ର
ଭୁସୁଙ୍ଗା ପତ୍ର ହଁ କି ବଢିଆ ଲାଗିବ ବିଶ୍ଵାସ୍ କର୍। ହଁ ଆଗୁରୁ ଅଗୁରୁ ଆଗୁରୁ ମୁଁ ଗୋଟେ ଯାଗାକୁ ସୁ ସ୍କୁଲ ଯାଉଥିନି ହେଲା ମୋ ସ୍କୁଲ ଆଗେରେ ଗୋଟେ ଲୋକଟେ ବୁଢା ଲୋକଟେ ସେ ରଖେ ଦହି ରା ରଖେ ଟଙ୍କାକରେ ଗୋଟେ ଦହିବରା ଗୋଟେ ପାଣିପାଣିଆ ଝୋଳ ସେ ଯୋଉ ଟେଷ ହଁ ପ୍ରାୟ ତମେ ମାନେ ବିଶ୍ଵାସ କରିବନ ଆମ ସ୍ ସ୍କୁଲ ଆଗରେ ଥିଲା ଗୋଟେ ନି-ସେ ବୁଢା ଟା ମାନେ ଏତେ ଶୁଣୁନୁ ମାନେ ଏତେ ମାନେ ଇଏ ଖଟା ସବୁ ଲଗା ହେଇଥିବ ଜଣେ ଟଙ୍କାଟେ ଦେଇକି ଦିଟା ଖଟା ଚି ଛିଣ୍ଡେଇଦବ ଏମିତି ସବୁ କରନ୍ତି ତା ସହିତ ମାନେ ବହୁତି ମଜା ଜାଗରୁ ଆମେ ସ୍କୁଲରେ ଯେତିକି ସବୁ ଚୋରି କି ମାନେ ନୁଚିଚୁ ଯେତିକି ସେ ଚୋରି ଅଙ୍କ ପଣିଆ ନୁଚିକି ଦୌଡିଚୁ ଫାଳେ ଭାଗିଚୁ
ହଁ ହଁ ଅ ତୁ କଣ ମୋର ମନେ ଅଛି ଆମେ କଣ କରୁ କୁହନି ଆମ ଗାଁରେ ଆମେ ତିନି ଜଣ ଗୋଟ ଗ ଗୋଷ୍ଟି ଥିଲୁ ହେଲା ଥିଲୁ ଆମେ କଣ କରୁ କହ ଠିକ ଖରା ବେଳେ ଆମେ ଶୋଇବୁନି ଆମେ ହେଲୁ ଖରା ବେଳିଆ ଛୁଆ ଆମେ ଯିମୁ ଆମ୍ବ ଚୋରି କରିମୁଁ ଆମେ ଜିମୁ କୋଳି ଚୋରି କରିବୁ ଆମେ ସବୁ ଯାଇି ଚୋରି କରି ଆ ଆ ତା ବେଳୁ ନିଜ ବାଡିରେ କାହିଁକି ଅଛି ନିଜ ବାଡି ଥିଲେ କାହିଁକି ଯାଇଥାନ୍ତି ଚୋରି କରିବାକୁ ହେଲା ବାସ୍
ହଁ ଆମେ ବି ଯଦି ଯା ଆମର କଣ୍ଡିଆ ଅଛି ଗୋଟେ ଆମ କଣ୍ଡିଆ ଅଛି ସେଠି ହାୱା ଦେଲେ ଆମେ ଯାଉ ସେଠି ଆମ କଣ୍ଡି ସବୁ ହୁଏ ଆମ୍ବ ଏଇ ହଁ ନା ନା କଣ୍ଡିଆ ମାନେ କହନି ଯୋଉ ନଈ ଥିବ ନଈ ପାଖରେ ସବୁ ଗୋଟେ ପୁରା ବଡ ବାଡି ପୁଣିହାତି ସେଇଟା କୁହନ୍ତି କଣ୍ଡିଆ ହଁ ନାଁଇ ପାଖରେ ଆଉ ଆଉ ବହୁତମ୍ ଆମ ଗାଁ କେବେ ଆସିବୁ ବୁଲିବୁ ଆମ ଗାଁ ଟା ବହୁତ ହି ଭଲ ଗାଁ। ଆମ ଗାଁରେ କିଛି ଏମିତି ନାହିଁ ଯେ ନାହିଁ କହିକି ହଁ ଆଉ କଣ ତୁ ଯୋଉ ହାୱା ଦିଏ ଆମ ଗାଁରେ ଗରମ ବୋଲି କିଛି ନା ନାଁ ଏତେ ନାଇଁ ଏଇ ଖିେ ସିନା ଆମ ବାହାରକୁ ଯାଉଛୁ ବୋଲି ଆମ ଗରମ ଟିକେ ଲାଗୁଚି ନହଲେ ଆମ ଗାଁରେ ପୁରା ଥଣ୍ଡା ଥଣ୍ଡା ହୱା ଲାଗେ ହଁ ଆଉ ଆଣ୍ଠିଏ ଆଣ୍ଠିଏ ପାଣିଥିବା ଆମେ ନଈରେ ଯାଇ ଗାଧୁ ପା ଆମ ହୋଲିଲେ ଆମେ ନଈରେ ଯାଇ ଗାଧଉ। ଯଉଁ ମଜ୍ଜାକ୍ ଆମେ ସବୁ ନେଇଯିବୁ କହନି ହଁ ଫୁଟବଲ ନେଇଯିମୁ ହେଲା ଝିଅ ଅଲଗା ହେଇଯିବ ପୁଅ ଅଲଗ ହେଇଯିବୁ ମଝିରେ ଗୋଟେ ଗାର ପକେଇଦମୁ ଜୋତା ରଖିଦେଇକି କବାଡି ଖେଳିମୁ ଇଏ ଖେଳିମୁ ଆମର ଯୋଉ ମଜା ହୁଏ ଯେ ତୁ ଆମ ଗାଁକୁ ଆ
ତମେ ସବୁ ହଁ ମୁଁ ଦେଖିଚି ମୁଁ ଦେଖିଚି ଥରେ ତମେ ଫଟୋ ଫଟ ସବୁ ଛାଡୁଥିଲ। ହଁ ହଁ ହଁ ହଁ ହଁ ମୁଁ ଦେଖିଛି ବା ଫଟୋ ଫଟୋ ସବୁ ଛାଡୁଥିଲ ମୁଁ ଦେଖିଛି ଆଉ ମତେ ଆକ୍ଚୁଆଲି କଣ କହିଲୁ ମତେ ହୁଁ ହୁଁ ମତେ ହୋଲି ଟା ପୁରା ଏତେ ବଢିଆ ଲାଗେ ହୋଲିରେ ଆମ ଆମ ଘର ପାଖରେ ଗୋ ଗୋପୀନାଥ ରାଧାମୋହନ ଠାକୁର ଅଛନ୍ତି ହେଲା ସେପଟ ଠାକୁର ବାହାରନ୍ତି ପୁରା ମାନେ ମୋଜ ମାନେ ସେ ଠାକୁର ପୁରା ବିମାନହରେ ବାହାରିବେ ଲ ବାହାରିକି ବାସ୍ ବାସ୍ ହଁ ଦୋଳ ପୂର୍ଣ୍ଣିମାରେ ହେଲା ହୋଲି ଟାଇମରେ ପା ବାହାରିକି ପୁରା ଘର ଘର ବୁଲି ସବୁ ଭୋଗ ଫାଗ ଖାଇ ଏବେ ହୋଲି ଯୋଉ ଖେଳା ହବ ହଁ ଆମର ହଁ ଆମ ଘରୁ ସମସ୍ତଙ୍କ ଘରକୁ ଆସନ୍ତି
ଆମ ଘରକୁ ଆସିନା ଆମେ ହାଣ୍ଡି ରସଗୋଲା ଖାଲି ଦବ ବଢିଆ ଲାଗେ ମାନେ ପୁରା ଆସ୍ତେଥିକ୍ ୱେ ରେ ପୁରା ବଡ ବଡ ହାଣ୍ଡି ଦଉ ତା ଦେହରେ ପୁରା ହ୍ରାସ କଲେ ଫୁଲ୍ କାଟି କି ଦଉ
ବଢିଆ ପା ଆମର ବି ଆଗରୁ ରସଗୋଲା ଦିଆହଉଥିଲା ଏବେ କିନ୍ତୁ ମାନ ଏ ଆଉ ରସଗୋଲା ସେମିତି ହାଣ୍ଡିରେ କଳସ ଯୋ ମାଟି କଳସ ନୁହେଁ ନା ସେ କଳସରେ ଫୁଲ୍ କରିକି ଦିଆ ହଉଥିଲା ଦାଦାଙ୍କ ଖବର ପୁରା ମାନେ ସିଏ ପୁରା ସିବା ସିଏ ଆଉ ଙ୍କ ଦ ତାଙ୍କ କୁ ଏବେ ସେ ପୁରା ୟଙ୍ଗ ଇଏ ତାଙ୍କ ଯୁବ ଅବସ୍ଥାରେ ସେ ପ
ହଁ ଭଲ ଆକ୍ଚୁଆଲି ନା ସିଏ ଆଚୁଆଲି ତମେ ସବୁ ଚିଡ ସିନା ତମେ ଚିଡ କିନ୍ତୁ ସେ ବହୁତ ଭଲ ଆକ୍ଚୁଲିରେ ହଁ ସେମାନେ ଦେଖେ ଯାହା ବି ହେଲେ ସେ ଆମ ଠାରୁ ଏତେ ବଡ ମାନେ ସେ ଦୁନିଆ ବିଷୟରେ କିଛିଟା ଜାଣିଛନ୍ତି କରିଛନ୍ତି ସେଇଥିପାଇଁ କିଛି ଆମକୁ କହୁଛନ୍ତି ନା ଆଉ ଆମେ ଚଡିିନି ତାଙ୍କ ଉପରେ ସଦାବେଳେ ହବ ନା
ଆଉ କଣ ଠାକୁର ସେ ପୁରା, ଏତେ ଠାକୁର ଭକ୍ତି ମୋ ମଜା ତ ଶୁଣନୁ ସେ ଠାକୁର ପୂଜା କରିବାକୁ ଯାଇଥିବେ ହେଲା ମାନେ ଫୁଲ ମେଂଚେ ମେଞ୍ଚେ ତୋଳିବେ କୋଉ ଫୁଲ କୋଉ ଠାକୁରଙ୍କୁ ଦେବେ ହଁ କୋଉ ଫୁଲ କୋଉ ଠାକୁରଙ୍କୁ ଦେବେ ସେ ଜାଣିଛ ତ ଜାଣିଛନ୍ତି କୋଉ ଫୁଲ କୋଉ ଠାକୁରଙ୍କୁ ଦେବେ ଆନାଲାଇଜ କରିକି। ସେମାନେ କହିବି ଜଗନ୍ନାଥଙ୍କୁ ଏଇ ଧଳା ଫୁଲ ଦେମି? ନା ନା ଦେମିନି ଦେମିନି ହଳଦିଆ ଫୁଲ ଦେମି।
ଥାଏ ଜାଣିଛ ତମେ ମାନ ଆମେ ମାନଛେ ଜାଣିନାହାନ୍ତି ମାନୁନାହାନ୍ତି କିନ୍ତୁ ସେଗୁଡା ସବୁ ଥାଏ। ମାନେ ମାନିବା କଥା ସେଗୁଡା ଏଇଠା
ପୁରା ମାନିକି ହିଁ ଠାକୁରଙ୍କୁ ଫୁଲ ଦବା କଥା ଜାଣିଛୁ ନା। ନ ମାନିକି ଆଉ ଏମାନେ ସବୁ ଆଜିକାଲି ସବୁ ଯିଏ ଯୋଉ ଫୁଲ ପାଇଲା ଲୋ ମା ଫୁଲ ନହେଲେ ପତ୍ର ବି ଦେଇକି ପୂଜା କରିଦଉଛନ୍ତି। ଦୁବ ଘାସ ଦେଇକି ପୂଜା କରି ଦଉ
ଆମ ଶୁଣୁନୁ ଆମ କାହିଁ ରାତି ପାଇବା ତୁ ଦରକା କିବୁ ଫୁଲ ପାଇଁ ଝଗଡା। ଫୁଲ ତା ଗଛରୁ ସେ ନେଲାଣି ଆଗ ଗଛରୁ ଏ ନେଲାଣି ସେ ଝଗଡା ତ ଶୁଣିବୁ ହସି ହସି ଗଡିବୁ ମାନେ ମାନେ ସେମାନେ ଜାଣିପାରୁନାହାନ୍ତି ଯି ମାନେ ଆଜି ଅଛନ୍ତି କାଲି ନଥିବା କୋଉନୁ ଫୁଲ ପାଇଁ ଗୋଟେ ଝଗଡା। କି ଭଲ ଲାଗିବ ନା ତୁ ନିଜେ କହନି। ତାଙ୍କୁ ତାଙ୍କୁ ମୁଁ କେତେ ବୁଝେଇମି କହୁନୁ? ହୁଁ। ତାଙ୍କୁ ମୁଁ ଆଉ ବୁଝଉନି ବି ସେଇା ମୋ କଥା ଜାଣିଛୁ। ସେଇଆ ସେଇଆ ବେ ନେଇକି କଣ ହେଲା? ମାର୍କେଟ ଗଲେ କେତେ ଫୁଲ ମିଳୁଛି। ନେଇଆସିପାରିବୁ ଆରାମସେ। ହଁ। ଇଲୋ ଯୋଉ ଗରମ ହଉଛି। ଶୁଣୁ ଯୋଉ ଗରମ ହଉଛି ଆମ ଗାଁରେ ସବୁ ଗୋଟେ ଗୋଟେ ଏସି ଲଗେଇଦଲେଣି। ଆମ ଭାବୁ ଆମର ଗୋଟେ
ନା ନା ଯେତେ ଯେତେ ହଁ ବଢିଆ ହବ। ଶୁଣୁନୁ ଯେ ଯେତେ ଏଶୀ ଲାଗିବ ଯେତେ ସବୁ ମାନେ ଇଏ କରିବେ ଆମ ପାଇଁ ସେ କେତେ ଗଲା ଆମ ଗାଁରେ ଇମ୍ପପ୍ରୁଭମେଣ୍ଟ ହଉଛି। ଆମର ମାନେ ଇଏ ହଉଛି ନାଉ କଣ? ବେ ଯୋଉ ହଁ ତମର ବି ନେଇ ଆସ। ଏଇ ଯଉ କଣ କଣ ଆଣିବୁ ଗୋଟେ ଭଲ ମାନେ ଦେ ଦେଖିକି ଭଲ ବ୍ରାଣ୍ଡ ର ଦେଖି ଆଣିବୁ ଭଲ ଲାଗିବ ଯେମିତି ହେଲା। ହଁ ହଁ ମାନେ ଯେମିତି ଗୋ ଲାଇଫ ଲଙ୍ଗ ଚାଲିବ ଆଉ ମାନେ ଟିକେ ଅ ଅଧିକ ଦିନ ଯେମିତି ଯିବ ଆଉ ହେଲା। ସେମିତି ଟିକେ ଆଣିବୁ। ସାଇକେଲ ଚଲେଇବା ହଉ
ମୁଁ ମୁଁ ଏଇକିନା କଣ କରୁଛି ଜାଣିଛୁ ନା? ମୁଁ ସକାଳୁ ଉଠୁଛି ଆଗେ ଦୌଡିିବାକୁ ଯାଉଛି ସକାଳୁ। ଦୁଡି ଯାଉଥିଲି ମଝି ଥରେ ବନ୍ଦ କରିଦେଲି ଫେରେ। ହଁ। ଆମର ତ ହଁ ଏଇ ପା କରେ। ଆମର ସେ ଯୋଉ ବନ୍ଧ ଅଛି ନା ଘର ସହିତ ହଁ ଆମେ ପୁରା ଆମ ଏ ଆମ ଆମ ଗାଁ ଟା ମାନେ କହନି ଗାଁ ଟା ପୁରା ସିଧା। ଗାଁ ଗଳି ଯୋଉ କୁହ ଗଳି ଭଉଳି ଆମର ସେ ସବୁ ନାହିଁ। ଆମର ପୁରା ସିଧା ସିଧା ରାସ୍ତା ଆମର ଏପଟ ଏପଟେ ରାସ୍ତା ଅଛି। ସେପଟେ ରାସ୍ତା ଅଛି। ଏପଟେ ବନ୍ଧ। ସେ ପଟେ ରୋଡ ଆମେ ରୋଡ ବାଟେ ପସିଯାଉ ଆଉ। ଆଉ ଗୋଟେ ସେଇଆ ଆଉ ଗୋଟେ ଗାଁ ଦେଇକି ବନ୍ଧ ଦେ କ ପଳେଇ ଆସୁ ମାନେ ଏତେ ମଜା ଲାଗେ ବିଶ୍ୱାସ କରିପାରିବୁ ଶୁଣୁ ସକାଳୁ ତୁ ଦୌଡିବାକୁ ଯିବୁ ବଢିଆ ଲାଗିବ। ଦିନ ଟା ପୁରା ଫ୍ରେଶ ଲାଗିବ ତ ତେ ଆଉ ଯଦି ସକାଳ ଆଠଟା ନଅଟା ରେ ଉଠିଲା ପୁରା ମାନ୍ଦାଳିଆ ମାନ୍ଦାଳିଆ ଲାଗି
ଛି। ଯେତେ ଲେଟ ରେ ଉଠିବୁ ଦିନ ସେତେ ସେତେ ମାନ୍ଦାଳିଆ ହେଇଯିବ ପା। ଯେତେ ବେଣୁସୁ ଉଠିବୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା କଥା। ଆଉ ହେଲା କଣ କହନି ସୂର୍ଯ୍ୟ ଅସ୍ତ ପୂର୍ବରୁ ରାତି ଏ ଯୋଉ ଖାଇବାଟାକୁ ସାରିବା କଥା ଜାଣିଛୁ ନା। ଆଉ କଣ ଆଜିକାଲି ଦେହ ହଁ ଆଉ କଣ କି ଅଧିକ ରୋଗ ବୈରାଗ କାହିଁକି ହଉଛି? କିଛି ହୋଉ ମୁଁ ଦାଦା ମୋ ଦାଦା କହୁଚି ସେ କେତେ ବର୍ଷ ହେଲାଣି ସେ ପୁରା ନୁଡୁଲୁସ୍ ଖାଇକି ରାତିରେ ହଜମ କରିକି ଶୋଇ ପଡୁଛନ୍ତି ଭାଇ ମୁଁ ହଜମ କରିପାରୁନି। ନା ଜାଣିଚୁ ନା ଏଇଡା ହଉଚି ଦି ହଁ। ହଁ ହଁ ଆଉ